ହାଲୋ
ଆଜ୍ଞା ନମସ୍କାର
ନମସ୍କାର ମ୍ୟାଡମ୍
ଆଉ କଣ କରୁଚନ୍ତି
ଏଇ ସକାଳୁ ଆପଣା ନିତ୍ୟକର୍ମ ଟିକେ ସାଇ ଖାଇବା ପାଇଁ ଯାଉଛି ଆଉ
ଆଉ ଜଳଖିଆ କଣ ଖାଇବେ
ଭଜା ରୁଟି ଆଉ
ଆଉ ଲଗେଇକି
ରୁଟି ଭଜା କ୍ଷୀର
ଓହୋ କ୍ଷୀର ଖାଆନ୍ତି ଆପଣ
ଆଜ୍ଞା ଆଜ୍ଞା
ଆଉ ଦେହ ପା କେମତି ଅଛି
ଏଇ ଭଲ ଲାଗୁଛି ଥଣ୍ଡା ଟିକେ ଧରିଥିଲା ମଝିରେ
ଓହୋ
ଏବେ ଠିକ୍ ଅଛି ଆଉ
ଆଉ ଘରେ ସବୁ ଖାଇ ସାରିଲେଣି
ମୁଁ ଖାଇକି ଖିଆ ପିଆ ଚାଲିଚି ଟିକେ ଆଜି ଲେଟ୍ ହେଲାଣି ସେ
ଓହୋ
କିନ୍ତୁ ଆପଣଙ୍କର ହେଉଛି ଆଉ
ଆଉ କୁଆଡ଼େ ବୁଲାବୁଲି କରିଆକୁ ଯାଇଥିଲେ
ଆଜ୍ଞା କାଲି ଆମର ଗୋଟେ ମ୍ୟାରେଜ୍ ଥିଲା ସେଇ ପା ମ୍ୟାରେଜ୍ କୁ ଡିକେ ଯାଇଥିଲି ଭଉଣୀର ମ୍ୟାରେଜ୍ ଥିଲା
ହଁ ଏବେ ତ ମ୍ୟାରେଜେ ସିଜିନି ଚାଲିଚି ବୋହୁତ ଜାଗା ଲୋକ ସବୁ ଏବେ ବାଆଘରିଆ ସବୁ ଯାଇଁ ଇଆଡୁ ସିଆଡୁ ସବୁ ଖାଇଦେଇ ଉଁ ଆଇଁଷ ଜିନିଷ ସବୁ ଦେହ ଖ ପା ଖରାପ୍ କରୁଚନ୍ତି
ଆଜ୍ଞା ଆଜ୍ଞା
ଆଉ ଆମର ବର୍ଷା ଦିନ ନା ଯୋଉ ଜିନିଷ ଖାଇବା ସେଇଟା ଏତେ ଜଲଦି ହଜମ ହୁଏନି ଆଉ ଲୋ କ ଯେହେତୁ ଉଁ ବିଭିନ୍ନ ପ୍ରକାର ଆଇଟମ୍ କରୁଚନ୍ତି ଲୋକ ସବୁ ସେଗୁଡିକ ଖାଇ ସାରି ପାଣି ବି ଠିକିରେ ପିଉନାହାନ୍ତି ଯା ଫଳରେ ବି ଆମର ହଜମ ଠିକିରେ ନ ହବାଦ୍ୱାରା ଆମର ଗ୍ୟାସ୍ ସମସ୍ୟା ଆମର ଝାଡା ଏଇ ସବୁ ହେଉଛି ଆଉ ଆଉ ଆଉ ଗାଧୁଆବେଳେ କଣ ରୋଷେଇ ହବ
ଗାଧୁଆବେଳେ ଆପଣଙ୍କର କଣ ସାଧା ଉପରେ ଆଉ ଆଜି ତ ଗୁରୁବାର କୁଆଡେ ଏ ଆପଣଙ୍କ ସାଧା ଉପରେ ଆଉ
ଆଉ ଭାଇ ଭଉଣୀ ସବୁ ବାପା ଘରେ ଅଛନ୍ତି
ଆଜ୍ଞା ଆଜ୍ଞା।
ହଁ ଅଁ ଆଉ ଆମର ପୁଅ ତାର ଏଠି ଖେଳୁଚି ତାର ଗୋଟେ ରଖି ଚି ଗୋଟେ ଡଗ୍ ରଖିଚି ତା ସହିତ ଖେଳୁଚି ଆଉ।
ଆଉ ଗଛ ଫଛ କଁ ସବୁ ଲଗେଇଚନ୍ତି ଫୁଲଗଛ।
ଆଜ୍ଞା ଫୁଲଗଛ ଅଛି ଆଁ ଛାତ ଉପରେ ସବୁ ଲାଗିଚି ଆଉ ବର୍ଷା ଟିକେ ସି ବ କାଲି କଉଥିଲା ଛାଡିଗଲାଣି ଆଜି ଖରା ଟିକେ ହେଇଚି ତାକୁ ଫୁଣି ଚାରିଟାବେଳେ ଟିକେ ପାଣି ଫାଣି ଦବାକୁ ପଡିବ।
ଆଉ ପାଗ ଆଜି ଖରା ଅଛି ଖରା ପାଗ ଅଚି।
ଆଉ ଚାହା କଫି ଫଫି କିଛି ପିଅନ୍ତି ସଖାଳ ଟାଇମ୍?
ଆଜ୍ଞା ସଖାଳୁ ଉଠିଲେ ଟିକେ ବ୍ରଶ୍ କରି କାମଧନ୍ଦା ସାରି ଟିକେ ଚା ଟିକେ ପିଆଯାଏ ଆଉ।
ଚାହାଟ ଆମେ ଯଦି ପିଇବା ତାହେଲେ ଆମର ଆଉ ଯୋଉ ନାଲି ଚାଟା ଆମେ ଯୋଉ ଅଦା ଗୋଲମରିଚ ତେଜପତ୍ର
ଆଜ୍ଞା ଆଜ୍ଞା କୁହନ୍ତୁ।
ବର୍ଷା ଦିନେ ଆମେ ଯୋଉ ଚାହାଟା ପିଇବା ସେଟା ତେଜପ ପତ୍ର ଅଦା ଗୋଲମରିଚ ୟାକୁ ସବୁ ପକାଇକି ପିଇବା ଦରକାର।
ଆଜ୍ଞ ଆଜ୍ଞା।
ଆପଣ ଘରେ ସବୁ ପିଲାମାନେ କଣ କରୁଛନ୍ତି?
ଘରେ ତ ଆମର ପିଲା କେହି ନାହାନ୍ତି। ସମସ୍ତେ ବଡ ହେଇଗଲେଣି ଯାହା ଯେ ଯୋଉ ଭଉଣୀ ଜଣେ ଆସିଛି ତାର ଛୋଟ ପୁଅଟେ ଅଛି ଛଅ ନଅ ମାସର।
ଓ ହୋ।
ସେଇ ଟିକେ ଖାଇବା ପିଇବା କରୁଛି ତ ସେ ଟିକେ ଗହଳି ଚହଳି ହଉଛି ଆଉ। ହଁ।
ଆଉ ଆପଣଙ୍କ ବାଡି ବଗିଚାରେ ସବୁ କି ଗଛ ଅଛି?
ବାଡ଼ି ବଗିଚା ରେ ଆମର ସବୁ ଗଛ ଅଛି।
ଅ ନଡ଼ିଆ ଗଛ ଅଛି ନା ଆପଣଙ୍କର?
ଆଜ୍ଞା ଆଜ୍ଞା।
ଆଉ ନଡ଼ିଆ ତ ଆମର ପଇଡ଼ ବି ଆମେ ଗଛରୁ ବିଛେଇକି ପିଇ ପାରିବା। ଆଉ ନଡ଼ିଆ ବି ଆମର ପିଠା ପଣା ସବୁଥିରେ ଲାଗିବ। ନଡ଼ିଆ ଗଛ ପ୍ରାୟ ସମସ୍ତିଙ୍କର ବାଡିରେ ରହିବା ଦରକାର। ଲୋକ ଆଜି ଆଜିକାଲି ଆଉ ନଡ଼ିଆ ଗଛ ଚାଷ କରୁନାହାନ୍ତି ଯାହାଫଳରେ କି ନଡ଼ିଆ ଆମର କମି ଯାଉଛି ଆଉ ନଡ଼ିଆ ର ରେଟ୍ ବି ବଢ଼ି ଯାଉଛି।
ଆଜ୍ଞା।
ଆଉ ଆପଣଙ୍କର ବାଡ଼ିରେ ଶାଗ ଫାଗ ଗଛ ଅଛି। ସଜନା ଛୁଇଁ ଗଛ ଅଛି?
ଆଜ୍ଞା ସଜନା ଛୁଇଁ ଶାଗ ସବୁ ଅଛି।
ଆଉ ଆପଣ କଣ ଖାଇ ନାହାନ୍ତି?
ନାଇଁ ଖାଇନି ଟିକେ ଲେଟ୍ ହେଇଗଲା ତ। ଉଠିବାଟା ଆଜି ଲେଟ୍ ହେଇଗଲା ଖାଇବା ଲେଟ ହେଲା ଆଉ।
ହଁ ଖାଇବା ପିଇବା କାମ ସବୁ ସାରି ଦିଅନ୍ତୁ। ଆଉ କଣ କୁହନ୍ତୁ ଗାଧୁଆଳ ପରେ ଖାଇବେ ନା ଲେଟ ହବ।
ଆଜ୍ଞା ଆପଣ ଖାଇଲେ?
ଖାଇସାରିଲିଣି ସକାଳ ଖାଦ୍ୟ ସିନା ଆମର ହଜମ ହେଲେ ଫେରେ ଆମେ ଗାଧୁଆଳ ଖାଇବା ଖାଇବା।
କଣ ସବୁ ରୋଷେଇ କରିବେ ଆଜି?
ଆଜି ଭାବିଛି ଆମର ଭେଣ୍ଡି ଆଉ ଜହ୍ନି ଆଉ ଆମର ୟାକୁ ସବୁ ମିଶେଇ ମ ଚୁର ଦେଇ ଗୋଟେ ପ୍ରକାର ତରକାରୀ କରିବି ଆଉ ଡାଲି ହେବ ଆଉ। ଆଉ କଣ କୁହନ୍ତୁ?
ଆପଣଙ୍କ ପୁଅ?
ପୁଅ ଏଇ ଆମର ଟିକେ ପୂଜା ଚାଲିଛି ତ ଘରେ ପୁଅ ସେଇଠି ଦେଖୁଛି ଆଉ ଆଜି ତାର ଟିକେ ଇନ୍ଜ ସନ୍ ନବାର ଥିଲା ସେଇଥିପାଇଁ ସେ ସ୍କୁଲ ଗଲା ନାହିଁ।
ପୁଅ ଇଞ୍ଜେକ୍ସନ କଣ ପାଇଁ ନେବାର ଥିଲା କି?
ସେ ଇଞ୍ଜେକ୍ସନ ଟିକେ ଥଣ୍ଡା ହେଇଯାଇଥିଲା ତ। ଥଣ୍ଡା ପାଇଁ ଇଞ୍ଜେକ୍ସନ ନବ ସେ।
ଭ୍ୟାକ୍ସିନ୍ ଦଉଛନ୍ତି?
ଭ୍ୟାକ୍ସିନ ସେ ଛୋଟବେଳେ ନେଇଥିଲା ଯେତେବେଳେ ସେ ଛଅ ମାସ ହେଇଥିଲା। ସେତେବେଳେ ସେ ଭ୍ୟାକ୍ସିନ ନେଉଥିଲା ଆଉ ଆମର ବି ଆଉ ଗୋଟେ ଭ୍ୟାକ୍ସିନ ଆମେ ସମସ୍ତେ ନେବୁ ଆମର ଯୋଉ କୁକୁର ଟେ ଘରେ ରଖିଛୁ ସେଟା ଛୋଟ କୁକୁରଟେ ଦୁଇ ମାସର କୁକୁର ହବ କିନ୍ତୁ ଆମକୁ ଡକ୍ଟର କହିଲେ ଯେହେତୁ ତମେ କୁକୁର ଘରେ ରଖିଛ। ତା ମାନେ ଘରେ ସମସ୍ତେ ଭ୍ୟାକ୍ସିନ ନବା ଦରକାର। ଆଉ ଆମେ ସେଇଟାକୁ ସବୁ ବର୍ଷ ଆମର ତା ବାପାଙ୍କର ମୋ ପୁଅର ଆଉ ଆମର ନେଇଯିବ ବୋଲି ଭାବିଛୁ ଆଉ। ମୋର ଟିକେ ଦେହ ଅସୁସ୍ଥ ଅଛି ତ ଆଉ। ଆଉ ଦେହ ଟିକେ ସୁସ୍ଥ ହେଲା ପରେ ମୁଁ ସେ ଭ୍ୟାକ୍ସିନ ନେବି ବୋଲି ଭାବିଛି ଆଉ।
ଆଜ୍ଞା।
ଯେଉଁମାନେ ବି ଘରେ ସବୁ କୁକୁର ରଖୁଛନ୍ତି ତିନିଟା ଚାରିଟା ଲେଖାଏଁ ସେମାନେ ପ୍ରାୟ ସମସ୍ତେ ଭ୍ୟାକ୍ସିନ୍ ନେଉଛନ୍ତି। ଆଉ ଆମେ ଜାଣିନଥିଲୁ ଯେତେବେଳେ ଜାଣିଲୁ କି ନାଇଁ ଏଇଟା ଭ୍ୟାକ୍ସିନ୍ଟା ନେବାଟା ନିହାତି ଜରୁରୀ କାରଣ ଆମେ ଯେତେବେଳେ କୁକୁରକୁ ଖେଳଉଛନ୍ତି କି ତାକୁ ଖାଇବା ଦଉଛନ୍ତି କି ତା ସହିତ ଖେଳୁଛନ୍ତି। ସିଏ ଆମ ଦେହରେ ତାର ନଖ ମାରି ଦଉଛି କି ଭୁଲରେ ତାର ଦାନ୍ତ ବାଜି ଯାଉଥିବ ଆମେ ତେଣୁକରି ସେ ସେଇଟାକୁ ଆମେ ଜାଣିପାରେ ନା ହଠାତ୍। ଆଉ କେତେବେଳେ ଆମେ ଜାଣିପାରିବା କି ତାର ଏମିତି କି ଘରେ ପୋଷା କୁକୁରର ବେଶୀ ବିଷ ନଥାଏ? ଆମର ବାହାରେ ଯୋଉ କୁକୁର ମାନେ ବୁଲନ୍ତି ସେମାନଙ୍କର ବେଶୀ ବିଷ ଥାଏ କାହିଁନା ସେମାନେ ମାନେ ବାହାର ଜୀବଜନ୍ତୁ ସବୁ ଖାଆନ୍ତି ନା। ଆମର ବେଙ୍ଗ ହେଲା କି ଅସରପା ହେଲା ଏଇ ସବୁ ଜିନିଷ ସେମାନେ ସରିଶୃପ ଜାତୀୟ ଜିନିଷ କୁ ସେମାନେ ଖାଇ ଦିଅନ୍ତି ଯାହା ଫଳରେ କି ତାଙ୍କର ମାନେ ଶରୀରରେ ବିଷ ର ମାତ୍ରା ଟା ବଢିଯାଏ। ଆଉ ସେମାନେ ଆମକୁ ଯେତେବେଳେ କାମୁଡନ୍ତି ଆମର ଶରୀରରେ ବିଷ ଟା ମାନେ ଚଳିଯାଏ ଯାହା ଫଳରେ କି ଆମକୁ ଜଳାନ୍ତକ ରୋଗ ହବାର ସମ୍ଭାବନା ଥାଏ।
ଆଜ୍ଞା।
ୟା ଠାରୁ ପାଗଳା କୁକୁର କାମୁଡିଲେ ଆହୁରି ମାନେ ଖରାପ୍ ମାନେ ଯୋଉଟାକି ଅଧିକା ରୋଗ ମାନେ ଜଲଦି ହବାର ସମ୍ଭାବନା ଅଛି। ଆଉ ସେମାନେ ତ କି ଆମେ ଯେମିତି ମଣିଷ ରହିଛନ୍ତି ପଶୁପକ୍ଷୀ ସେମିତି ରହିବେନି। ଆମେ ବି ଖୁସିରେ ଗୋଟେ ଘରେ ତାଙ୍କୁ ପାଳିଛୁ।
ଆଲୋ ଅନାଲୋ
ଆଉ ତାର ବି ଆମେ ଯେମିତି ମଣିଷର ଯତ୍ନ ନେଉଛୁ ତାର ବି ସେମିତି ଯତ୍ନ ନେବା ଦରକାର।
ବୋଉ
ଆଉ ମୋର ଥିଲା ଗୋଟେ ଶୁଆ ଗୋଟେ ରଖିଥିଲୁ ଆଉ ସିଏ ତାର ପିଞ୍ଜରା ରେ ଥିଲା ବେଳେ ଥାରେ ଉଡିକି ପଳେଇଗଲା।
ଭଲ ଗଟେ ଗୋଟେ ଆଣି ଅଥର ବା ଖାଇ ଓହୋ ଶୁଆ ପଳେଇଗଲା ଆପଣଙ୍କ
ଉଡି଼କି ପଳେଇଗଲା ଗଛକୁ ସେଇପରି ଆମର ଟିକେ ମନ ଖରାପ୍ ହେଲା ଯେହେତୁ ପାଳିଥିଲୁ ନା। ଆଉ ଭଲ ଲାଗିଲାନି ତାପରେ ଏଇ ଡଗ୍ ଟାକୁ ଆଣିକି ରଖିଛୁ ସେ ବି ଘରେ ଆମର ଛୋଟ ପିଲା ପରି ତାକୁ ରଖିଛୁ। ଆଉ ତାକୁ ଆଇଁଷ ଖାଦ୍ୟ କିଛି ଖାଇବାକୁ ଦଉନୁ ଆ ଆମର ହେଲା
ଆଜ୍ଞା ଆଜ୍ଞା ଆପଣ ଭଲ ଜୀବଜନ୍ତୁଙ୍କୁ ଭଲ ପାଇବା ବହୁତ୍ ରଖିବେ ଆପଣ ଯେମତି ମଣିଷ ଙ୍କର ଯେମିତି ଯତ୍ନ ନଉଛନ୍ତି ଆମେ ଜୀବଜନ୍ତୁକୁ ସେମିତି ଯତ୍ନ ନବା ଦରକାର।
ଆଜ୍ଞା।
ସେମାନଙ୍କର ସେମାନେ ଜୀବଜନ୍ତୁ ନା।
ହଁ ସେମାନେ ବାହାରେ ବୁଲିବା ଅପେକ୍ଷା ଆମେ ଘରେ ରଖିଛନ୍ତି ଯେହେତୁ ତାକୁ ଆମେ ଯେମିତି ଛୋଟ ଛୁଆଙ୍କୁ ପାଳୁଛେ ତାଙ୍କୁ ସେମିତି ପାଳିବାକୁ ପଡ଼ିଥାଏ ଆଜ୍ଞା ଆଉ ସବୁ ଭଲ ଆପଣଙ୍କର?
ଆଜ୍ଞା ଆଜ୍ଞା ସୁଖେ ଦୁଃଖେ ଅଛୁ ଆଉ।
ଯାହା ହଉ ମ୍ୟାଡ଼ମ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ନମସ୍କାର।
ଆଜ୍ଞା, ଆଜ୍ଞା। ରଖନ୍ତୁ ନମସ୍କାର। ।